ହେସ୍ ଶୁଭ ଖରାବେଳ।
ଶୁଭସନ୍ଧ୍ୟଆ।
ଶୁଭ ଖରା ବେଳ ଭଉଣି ତମେ କଣ ସନ୍ଧ୍ୟା
କଣ କରୁଚନ୍ତି ଆଜ୍ଞା।
କିଛି ନାହିଁ ବସିଥିଲି ଆଉ ଆପଣ କଣ କରୁଚନ୍ତି।
ନାଇଁ ମୁଁ ଟିକେ ଶୋଇଥିଲି ଏଇ ଉଠିକି ବସିଚି ଆଉ।
ଆଚ୍ଛା ଆପଣ ଜାଣିଚନ୍ତିି ମୁଁ ଆଜି ଟିକେ ଗାଡି ଚଲଉଥିଲି।
ୱାଅ ଗାଡି ମାନେ କୋଉ ଗାଡି।
ଏଇ ଆମର ବୋଲୋର ଶିକୁଥିଲି ଟିକେ।
ଓ ବୋଲର ଶିଖିଲଣି ତାହେଲେ ତମେ ବୋହୁତ ବଢିଆ ବୋହୁତ ବଢିଆ।
ହ ଟିକେ ବୋଲର ଚଲେଇବା ଶିକୁଚି କାହିଁକି ନା ଟିକେ ଇଚ୍ଛା ଅଛି ମୋର ସବୁ ଜିନିଷ ଶିକିବାର ସେଥିପାଇଁ ଟିକେ ଶିକୁଚି ଆଉ।
ବୋହୁତ ଭଲ ଶିଖି ଯା ବୁଲେଇ ନବ ଆଉ।
ହଁ ତୁମକୁ ଟିକିେ ବୁଲେଇ ନେବି ଏଥର ଦରକାର ପଡ଼ିବ ମୋତେ ଫୋନ୍ କରିବେ ମୁଁ ଆସିକି ବୁଲିଯିବି ଟିକେ ବୁଲେଇ ନେବି ଆପଣଙ୍କୁ ଆଉ।
ଆଉ ତମେ କୋ ଉ ଗୋଟେ ଭଲ ଜାଗାରେ ରହୁ ନ ତମ ନେଟୱାର୍କ ଟା ଟିକେ ଏପଟ ସେପଟ ହୋଉଚି।
ଆଚ୍ଛା ଆଚ୍ଛା ନେଟୱାର୍କ ଠିକ୍ସେ ଆସୁନି ହଁ ହଁ ଏବେ ଆସିଲା ଆପଣଙ୍କୁ?
ନା ସେଇ ଆସୁଚି ଯେ ସେତେ କ୍ଲିୟର ନୁହେଁ।
ଏବେ ଆସିଲା ପୁରା ଠିକ୍ ଠାକ୍?
ହଁ ଅବିକା ଆସିଲା ଠିକ୍ ଠାକ୍।
ଆଚ୍ଛା ଆଉ କଣ ଖାଇଚନ୍ତି ଖରାବେଳେ?
ଏଇ ଖରାବେଳେ ପଖାଳ ଖାଇଲି ଆଉ ଲାଉ ଉ ରାଇତା ଉ ନାଉ ରାଇତା ଆଉ ତା ସହିତ ଆମ୍ବ ଆଉ କଲରା ଗୋଟା ଭଜା ପୋଟଳ ଗୋଟା ଭଜା କଲରା ବଟା ହଁ ଶାଗ ଭଜା ଭେଣ୍ଡି ତରକାରୀ ଏଇଆ ଆଉ।
ଏତେ ଜିନିଷ ଖାଇ ଦେଇଚନ୍ତି? ଆ ଭଲ ଆଉ। ଆଉ ତମ ମାଁ କୁଆଡ଼େ ଯାଇଥିଲେ ଆସିଲେଣି ନା?
ହଁ ଆସିଲେଣି କାହିଁ କହିଲ ସେଟିକେ ଯାଇଥିଲେ ତାଙ୍କ କାମ ଥିଲା ଆଇଲେଣି ଆଉ।
ଓହୋ ଆଚ୍ଛା ମୁଁ ଖାଇ ଖାଇଚି ପା ପଖାଳ ଖାଇଥିଲି ସକାଳେ ପଖାଳ ଆଉ ହଉଚି ଆଳୁ ବଢ଼ି ଭର୍ତ୍ତା ଆଉ ପୋଟଳ ଆଳୁ ଭଜା ଆଉ ପଣସ ଜାଣିଚନ୍ତି ନା ପଣସ ଯୋଉ ମଞ୍ଜି ଆସେ?
ପଣସ ମଞ୍ଜି ଟା ତାକୁ ବାଟି ଥିଲେ ନା କଣ?
ଆଳୁର ହଁ ନାଇଁ ବଟା ନାଇଁ ତାକୁ ଯୋଉ କାଟିକିନା ଆଳୁ ସହିତ ଭଜା।
ଓହୋ।
ଯୋଉ ବେସନ ମସଲା ଦେଇକି ଟିକେ ଭଜା ହଁ। ହୁଁ ଆଉ ଟିକେ ଖ ଟା ଖାଇଥିଲୁ ଆଉ। ହଁ, ହଁ, ହଁ ସେଇ ଆଉ ଟିକେ ଖଟା ଖାଇଥିଲୁ ଆଉ। ଆଉ ଆପଣ ଆଉ କ-ଚାଟା ବେଳେ ମୁଁ ଖାଇଥିଲି ବା ଭାତ ଖାଇଥିଲି, ଡାଲମା ଖାଇଥିଲି। ସେଇ ପୋଟଳ ଆଳୁ ଭଜା ଥିଲା ସକାଳର ଖାଇ ଦେଇଥିଲି ଆଉ ଖାଇଥିଲି ପାମ୍ପଡ ଟିକେ ଖାଇଥିଲି ଆଉ ଟିକେ ଖଟା ଆମ୍ୱ ଖଟା ଖାଇଥିଲି ଆଉ।
ଓ ଆମ୍ବ ଖଟା ମାନେ ଯା ଯୋଉ ଘରେ ବ
ଭୋଜି ଆମର ପା। ନାଇଁ ନାଇଁ ନାଇଁ ଆମ ପୁଅର ଜନ୍ମଦିନ ଥିଲା ପହରଦିନ ଥିଲା। ତ ସେଇ ପହରଦିନର ସେ ଯୋଉ ଠାକୁରଙ୍କ ପାଖ ହଁ ଠାକୁରଙ୍କ ପାଖରେ ଆମର ଭୋଜି ଦିଆ ହେଇଥିଲା ଖାଇବାକୁ ଅ, ମାନେ ଭାଇସାହି ରେ ସବୁ ଆଜ ଆଁ, ଡକା ହେଇଥିଲା ଖାଇବା ପାଇଁ ଭୋଜି ଗୋଟେ ଛୋଟ ଆୟୋଜନ ହେଇଥିଲା ଆଉ। ହଁ ତ ସେଇଥିରେ ଖ-ଖଟା ହେଇଥିଲା ସେଇ ଖଟା ଆମ ଆମେ ଟିକେ ମୁଁ ଟିକେ ବହୁତ ଭଲ ପାଏ ଆମ୍ବ ଖଟାଟାକୁ। ତ ଆମ୍ବ ଖଟା ଆମର ହେଇଥିଲା ତ ସେଇଆକୁ ମୁଁ ମୋ ମମିଙ୍କୁ କହିିଥି
ହଁ ମୋତେ ବି ସେ ଆମ୍ବ ଖଟା ଟା ବି ଭଲ ଲାଗେ। ଆଉ ଯୋଉ ଆମ୍ବୁଲ ବେସର ଦେଇ ଯୋଉଟା ଦେଇ ନଢିଆ ପଡିକି ଯୋଉଟା ହେଇଥିବ ସେଟା ବି ବେଶି ଅଁ,
ବେସର ଦେଇ ଯୋଉ ଆମ୍ବୁଲ ଖଟା ହୁଏ ତ? ସେ ତ ଦହି ଫହି ପକେଇକି ଆମର ଜଣେ ଅଛନ୍ତି ପ୍ରକାଶ ନନା ହଁ ଶୁଣୁନା ଆମର ଭାଲୁକୁଣୀ ଓଷା ହୁଏ ଠିକ ଅଛି। ସେଠି ଆମେ ଗୋଟେ ରୋଷେଇଆ ଆମର ପୁରା ସେ ରୋଷେଇଆଟା ଆମର ପୁରା ଲେଖା ବନ୍ଧା। ସେ ହିଁ ରୋଷେଇଆ ଆସିବେ। ପ୍ରକାଶନା ବୋଲି ଜଣେ ରୋଷେଇଆ ଅଛନ୍ତି ସିଏ ଖ ଟାଟି କରିବେ ପୁରା ନଡ଼ିଆ ଫଡ଼ିଆ କୋରା ପକେଇ ଦହି ପକେଇ ତାଙ୍କର ସେ ଯୋଉ କଣ କହିଲେ ଆମର ଖଟା ଟା ଯଦି ଆପଣ ଖାଇଛନ୍ତି କେବେ କୁହନ୍ତୁନି କୁହନ୍ତୁନି ଏତେ ସ୍ୱାଦ ଆପଣଙ୍କ ପାଟିରୁ ଛାଡ଼ିବନି।
ଅ, ହଁ, ହଁ ମାନେ ଖାଇଛି ମାନେ ତାଙ୍କ ହାତ ରୁ ତ କେବେ ଖାଇନି। କିନ୍ତୁ ମୁଁ ଖଟା ଟା ଖାଇଛି ଆମର।
ସେମାନେ
ବନା ହୁଏ ଆମର ବି ଯୋଉ ଭୋଜି ହୁଏ ଶ୍ରାଦ୍ଧ ବ୍ରତରେ ବନା ହୁଏ ଖାଇ ଚି କିନ୍ତୁ ନଡିଆ କୋରା ପ୍ରାୟତ ଆମର ପଡେନି, ଖାଲ ଲି ଏମତି
ଆଚ୍ଛା ଆଚ୍ଛା ଦହି ଆପଣ ତାହେଲେ ପକାନ୍ତିନି ନା? ନା ଦହି ପକେଇଲେ ଆହୁରି ସୁନ୍ଦର ଲାଗିବ ଟିକେ
ନାଇଁ କହିବା କହିକି ଯାଇଥିଲି ଟିକେ ବୋଲେର ଚଲେଇବା ପାଇଁ। ସେ ଜଣେ ନନାଙ୍କ ସହିତ ଭାଇଙ୍କ ସହିତ ଆଉ ଆମର ସବୁ ଚଙ୍ଗୁମଙ୍ଗ ଗୁ କିଛି ଥିଲେ ତାଙ୍କୁ ସବୁ ନେଇକି ଯାଇଥିଲି। ଆଉ ଆମର ଗୋଟେ ପଡିଆ ଅ ଛି ନାଁ ହଉଚି ଗୋବିନ୍ଦ ଦାସ ପଡ଼ିଆ ହେଲା। ସେଇଠିକି ଯାଇଥିଲୁ ବଢ଼ିଆ ଲାଗିଲା ଟିକେ ଗାଡ଼ି ଫାଡ଼ି ଚଲେଇକି ଆସିଲୁ ଆଉ। ଚେଟ୍ ପାଇଁ ଟିକେ ମୁଁ କହେ ଦେଖିଆ ଭଉଣୀ କଣ କରୁଛନ୍ତି ଟିକେ ଫୋନ୍ ନଗେଇଦବା ଆଉ।
ଓ ହୋ ହୋ ହୋ।
ହଁ।
ଆଉ ରଜ କଣ କେମିତି କଟେଇଲ?
ରଜ କଣ କହିବି କେବଳ ସେଇ ରଜ ସଂକ୍ରାନ୍ତି ଯୋଉ ମଝି ରଜକୁ ରଜ ସଂକ୍ରାନ୍ତି କୁହନ୍ତି ନା ସେଇଦିନ କେବଳ ଯାଇ ଥିଲୁ ଆମେ ମନ୍ଦିର ଆମର ଯେଉଁ ଗ୍ରାମ ଦେବତୀ ଅଛନ୍ତି ସେଇଠିକି ଟିକେ ଯାଇଥିଲୁ। ଆଉ ଶିବ ମନ୍ଦିର ଆମ ଗାଁ ଭିତରେ ଆଉ ହନୁମାନ ମନ୍ଦିର। ସବୁ ଗାଁ ଭିତରେ ଯାଇ ଟିକେ ସକାଳୁ ଗାଧେଇ ପାଧେଇ ଦର୍ଶନ କରିଦେଲୁ। ତାପରେ ଟିକେ କି ଗାଁ ପାଖରେ ଆମର ଗୋଟେ ହଉଥିଲା ରଜ ମହୋତ୍ସବ। ମାନେ ପାଖ ଗାଁ। ଗାଁରୁ ଗୋଟେରୁ ଦୁଇ କିଲୋମିଟର ଭିତରେ ହେବ। ହେଉଥିଲା ତ ସେଇଠିକି ଟିକେ ଯାଇଥିଲୁ ଆମେ ସବୁ ଆମ ଗାଁ ଝିଅମାନେ ମିଶି। ସେଇ ବୋଲେର ସେ ଭାଇଙ୍କ ବୋଲେରରେ ଯାଇଥିଲୁ ବହୁତ ଭଲ ଲାଗିଲା ଟିକେ ରଜରେ ଖେଳା ଖେଳି କରି ଦୋଳି ଦୋ ଝୁଲି କି ଆସିଲୁ ଆଉ। ଆଉ ତମେ କୁଆଡ଼େ ରଜରେ ଯାଇନ?
ରଜରେ ଆମେ ସେମତି ନାହିଁ। ଯାଇଥିଲୁ ସେମିତି ପାଖାପାଖି ବୁଲାବୁଲି କଲୁ। ଯାଇଥିଲ ସାଙ୍ଗମାନେ ମିଶିକି। ତାପରେ ରଜ ଦି ଦିନ ତ ବ ଧୁମ୍ ବୁଲିଲୁ। ଲାଷ୍ଟ୍ ରଜ ଦିନ ଏତେ ଗରମ ହେଲା ଯେ ଖାଲି ରୁମ ରେ ଶୋଇଲୁ।
ଆଚ୍ଛା ହଁ ଏଥର ରଜ ପିଠା ତ ଆମର ସବୁ ଘରେ ବହୁତ କୁଣିଆ ଆସିଥିଲେ ହେଲା ମାନେ ମୋର ଚାରି ଟା ପିଇସି। ମୋ ବାପା ତିନି ବାପା ଆଉ ଦାଦା ମିଶିଲେ ତିନି ଜଣ। ଟୋଟାଲି ଆମର ସାତ ଜଣ। ମୋ ଜେଜେମାଆଙ୍କର ସାତଟି ଛୁଆ। ତ ସେ ଦାଦା ବି ଆସିଛନ୍ତି। ହେଲା ସଭା ସାନ ଦାଦା ମଝିଆଦେ ଆସିଥିଲେ ରହିକି ଯାଇଛନ୍ତି। ସଭା ସାନ ଦାଦା ଆସିଛନ୍ତି ଏବେ। ଆଉ ହେଉଛି ଯେଉଁ ଚାରି ଭଉଣୀରୁ ତିନି ଭଉଣୀ ଆସିଥିଲେ ଜଣେ ବହୁତ ଦୂରରେ ରହୁଛନ୍ତି ନା ସେଥ୍ ପାଇଁ ଆଉ ଆସିପାରିଲେନି। ଏ ତିନି ଜଣ ଟୋଟାଲି ଆମ ଘର ବହୁତ ଲୋକ। ତ ବହୁତ୍ ଲୋକରେ ଯାହା ଯେମିତି ବେଶୀ ପିଠାପଣା ତ କେ ଖାଇବାକୁ ଭଲ ପାଉନାହାନ୍ତି। ତମେ ଭଲ୍ ପାଉଛ ପିଠା ଖାଇବା ପାଇଁ?
ପିଠା ମତେ କଣ କହିଲ ଟିକେ ପିଠା ଭିତରେ ପୋଡ଼ ପିଠା ଟା ଭଲ୍ ଲାଗେ। ଆ ବେଶୀ ଚକୁଳି ପିଠା ଟା ଭଲ୍ ଲାଗେ। ହଁ ମତେ ପସନ୍ଦ। ଆଉ ଚ କୁଳି ପିଠାଟା ଭଲ୍ ଲାଗେ। ଆଉ ଗୋଟେ ଅଛି ଯଉଟା ଇ ଇଡିଲି ଭଲ୍ ଲାଗେ। ଆଉ ଆମର ଯଉଟା କଢ଼େଇ ପିଠା ଜାଣିଛ କଢ଼େଇ ପିଠା?
ହଁ କଢ଼େଇ ଯଉ ନଉଟା ପି ପିଠା ତ?
ହଁ ହଁ ସେଇ ପିଠାଟା ମତେ ଭଲ୍ ଲାଗେ। ଆଉ ଗୋଟେ ପିଠା ଅଛି କୋଉଟା କହିଲ? ମାନେ ଅରୁଆ ଚାଉଳ ଆଉ ନଡ଼ିଆ ରେ କେବଳ ହବ। ବିରି ଜଷ୍ଟ୍ ଅଳ୍ପ ପଡ଼ିବ ବେଶୀ ବିରି ନୁହେଁ। ସେଇ ପିଠା ଟା ମତେ ବେଶୀ ଭଲ୍ ଲାଗେ କାରଣ ତା ଦେହରେ ତେଲ ପଡ଼ିବ ଖାଲି ନଡ଼ିଆ ଢା ପଡି଼ଥିବ। ଏତେ ଟେଷ୍ଟ୍ ସେ ପି
ଜାଣିଲି ହଁ ବହୁତ୍ ସଫ୍ଟ୍। ଠି ହେଇ ହଁ ହଁ ମୁଁ ଖାଇଛି ଖାଇଛି ବହୁତ୍ ବଢ଼ିଆ ଲାଗେ ମାନେ ସେ ପିଠା ମୋର ଜାଣିକି ଭାରି ପସନ୍ଦିଆ ପିଠା ଗୋଟେ ସିଏ ଗୋଟେ।
ଖରାପ୍ ହେଇଯାଇଛି ବୁଝିଲ। ଆଉ ପିଠା ଖାଇମ୍ ବୋଲି ଖାଇପା
ଆଚ୍ଛା ଆଚ୍ଛା ଓହୋ। ନାଇଁ ଶୁଣୁନାହାନ୍ତି ଆଉ ଗୋଟେ ଆପଣ ଖାଇଛନ୍ତି ନା ଗ ଏଥିରେ ଯଉ ପିଠା ହୁଏ କଉଥିରେ କହିଲ? ଏଇ ତାଳ ଗଜା ଜାଣିଛନ୍ତି ନା?
ତା ବୁଝିଲି ବୁଝିଲି ତାଳ ଯୋଉଟା ଆସୁ ମାନେ ସୁ ମାନେ ଯୋଉଟା
ହଁ ତାଳ ଯୋଉ ପିଠା କରିଦେବେ ତା ଭିତରର ତା ଭିତରର ମଞ୍ଜିଟା ହଁ ଆପଣ ଟିକେ ନେଟ୍ୱାର୍କ ଆସୁନି ଟି ଟିକେ ଆସୁନାହାନ୍ତି ମୋ
ହଁ ଅଭିକା ଶୁଭିଲା।
ହଁ ଏବେ ଶୁବିଲା ତ ଶୁଣନ୍ତୁ ସେଇ ଥିରେ ଆପଣ କଣ କରିବେ ନା ତା ସେ ଯୋଉ ତା ଭିତରର ସେଇ ତାଳ ଗଜାରୁ
ଗଜଟାକୁ ସେଇଟା ତାଳ ଗଜା ଆମ ଏପଟେ ବି କୁହନ୍ତି ହଁ ହଁ। ସେଇଟା କଣ କହିଲ ଆମର ଯୋଉ କୁମାର ପୂର୍ଣ୍ଣିମା ଓସା ହୁଏନି। ସେବେଠାରୁ ଖାଆନ୍ତି।
ଆଚ୍ଛା ଆପଣଙ୍କ ଆଡ଼େ ବି କୁମାର ପୂର୍ଣ୍ଣିମା ଭଲରେ ହୁଏ?
ହଁ ଭଲ ମାନେ କଣ ଯେତେ ଧୁମ୍ ଧୁମ୍ ଧଡାକରେ ନୁହଁ କିନ୍ତୁ ତାକୁ କଣ କହିଲେ? ଏମିତି ମାନେ ସବୁ ସାହିର ପିଲାମାନେ ପୂଜା କରନ୍ତି ଚଉଁ ଚଉଁରା ପାଖରେ। ଗୋଟେ ଜାଗାରେ ଆମର ଗୋଟେ ଦାଣ୍ଡଟେ ଚଉଁରା ଅଛି ସେଇଠି ସମସ୍ତେ କରନ୍ତି ଆଉ ଚାନ୍ଦ
ଆଚ୍ ତମେ ତମେ ମାନେ ସମସ୍ତେ ମିଶିକି ଝିଅ ମାନେ କର ନା କଣ?
ହଁ ହଁ। ଆଉ ନଈକି ଯିବେ ସେ ଯୋଉ ଭୋଗ ଲାଗିଥିବ ସେ ଭୋଗକୁ ନେଇକି ନଈରେ ପକେଇକି। ଗେଣ୍ଡା କି କଣ?
ଗେଣ୍ଡା, ଶାମୁକା ଆଉ କିଛି କେହି ନ ପାଇଲେ ମାଟିକୁ ନେଇକି। ପଳେଇ ଆସନ୍ତି ଏଇଆ ମଜା କରନ୍ତି ଟି
ତାପରେ ରାତିରେ ଯିବେ ଜଣଙ୍କ ଛା ଯୋଉ ଗୀତ ଗାଇବେ ଫୁଲ ବଉଳ ବେଣୀ।
ଆଚ୍ଛା ଆଚ୍ଛା ତା ହେଲେ ଏସବୁ ଜିନିଷ ଆପଣଙ୍କର ଅଛି ନା?
ହଁ।
ଭଲ ଭଲ। ଆ ତ କଣ କହୁଥିଲି ହଁ ସେଇ ଯୋଉ ପିଠାଟା ହୁଏ ସେ ଯୋଉ ତାଳ ଗଜାରେ। ସେଇଥିରେ ଆ ଆପଣ କଣ କରିବେ ନା ତାକୁ ଟିକେ ଗ୍ରାଇଣ୍ଡିଙ୍ଗ୍ କରିଦେବେ ସେ ତାଳକୁ ଗଜାକୁ ଆଉ ଚାଉଳକୁ ମିଶେଇକି। ତା ଦେହରେ ବିରି ଫିରି ପଡେନି ହଁ ସେଇ ଚାଉଳ ଆଉ ସେ ସେଇଥିରେ ଆପଣ ହଁ ହଁ ତାକୁ ଗୋଳେଇକିନା ଆପଣ କଣ ତାୱାରେ କରିବେ ସେ ପିଠାଟି ଆପଣଙ୍କୁ ଆଉ ଚିନି ପକାଇବେ ଏତେ ସୁନ୍ଦର ଲାଗିବ।
ତାଳର ସେ ଯୋଉ ପୋଡ ପିଢାଟା ବେଶୀ ଭଲ ଲାଗେ ଜାଣିଛ ନା ମତେ କାକରା ଭଲ ଲାଗେନି କି ଟିକେ ଅଧିକ କିନ୍ତୁ ତାଳର ପୋଡ ପିଠାର ବାସ୍ନାଟା ଗୋଟେ
ହ
ଅଲଗା
ଅଲଗା ଏତେ ସୁନ୍ଦର ସେ ବାସ୍ନା ହଁ ମୁଁ ମୁଁ ବିରି ପୋଡପିଠା ଖାଏନି। ହଁ ବି ମୁଁ ବିରି ପୋଡପିଠା ଖାଏନି କିନ୍ତୁ ଏଇ ଯୋଉ ବିରି ଏ ଯୋଉଁ କଣ ଆମର ରହିଲା ତାଳରେ ଯୋଉ ପୋଡ଼ଟା ହୁଏ ଓଫ୍ କି ସୁନ୍ଦର ସେ ପୋଡ଼ ବଢିଆ ଲାଗେ ଆଉ ଆପଣ ଖାଇଛନ୍ତି ନା ଇଏ ପିଠା ଯୋଉ
ହଁ ଚିତଉ ପିଠା ସେଟା ବି ବଢିଆ ଲାଗେ। ଘରୋଇ ଜିନିଷ ଭାରି ଏତେ ସୁନ୍ଦର ଲାଗେ ଏବେ ତ ବାହାର ରହିଲେ। ଆଜି ମତେ ଖାଇବାକୁ ହିଁ ମିଳୁନି ପିଠା ପିଠା ହେରିକା। ତାରେ କଣ କହିଲ ଘରକୁ ଆସିଲି ଭାବିଲି ପିଠା ଖାଇମି ଗ୍ରାଇଣ୍ଡର ଟା ଖରାପ ହେଇଯାଇଛି ମ ସେ ଆ କଣ ଖାଇ
ଆଚ୍ଛା ଆଚ୍ଛା ଆପଣ ଆପଣ ବାହାରେ ରହୁଛନ୍ତି କି?
ହଁ
ଓହୋ ଆଚ୍ଛା ଆଚ୍ଛା ହଁ ହଁ ହଁ। ପଢ଼ାପଢ଼ିରେ ଯେହେତୁ ରୋଜ ତ ବାହାରେ ରହିବାକୁ ପଡ଼ିବ ଆଉ। ଆଚ୍ଛା ଆଚ୍ଛା ବାହାରେ ଦତାନ ରହୁଛନ୍ତି ହଁ ଭଲ ଆଉ ଆପଣ ଛୁଟି ସରିଲାଣି ନା ଯିବେ ନା ଯାଇନାହାନ୍ତି।
ନାଇଁ ଯିବି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଭାଇ ଭଉଣୀ ସବୁ କେମିତି କଣ ଅଛନ୍ତି?
ଭାଇ କଣ ଏଇ ଆମେ ଭାଇ ଭଉଣୀ ସବୁ ଏଇ ରଜ ଟାଇମ ରେ ବସିକି ଗୋଟେ ଏମିତି ଖଟି ମାରୁ ବୁଲାବୁଲି କରିବାକୁ ଯାଇଥିଲୁ ଆଉ କଣ। ଏବେ ତାପରେ ରଜ ସଇଲା କିଏ କୁଆଡ଼େ ସବୁ ନିଜ ନିଜ କାମରେ ଗଲେ ଆଉ।
ହଁ ସବୁ କେ କୁଆଡ଼େ ପଳେଇଲେଣି ଆଉ ଆମ ଘରେ ବି ଯୋଉ ବନ୍ଧୁ ବାନ୍ଧବ ସବୁ ଆସିଥିଲେ ସେ ଦୁଇ ଜଣ ପଳେଇଲେଣି ଆଉ ଜଣିଆ ଅଛନ୍ତି ସେ ବି ତା ଭିତରେ କହି ଦୁଇ ତିନି ଦିନ ଭିତରେ ବୋଧେ ପଳାଇବେ, ଘର ଆମର ପୁରା ଫାଙ୍କା ଆଉ କଣ କହିଲେ?
ମୁଁ କହିଲି ସିଏ ବି ପଳେଇବେ।
ହଁ ସମସ୍ତେ ଆଉ ନିଜ କର୍ମକ୍ଷେତ୍ରକୁ ଫେରିବେ ଆଉ।
ହଁ ହଁ